ହ୍ୟାଲୋ।
ହ୍ୟାଲୋ।
ହଁ ଆଉ କଣ କଣ ଆଜି ଏତେ ଦିନ ପରେ କେମିତି କଲ୍ କଲ।
ଆଜି ଟିକେ ପାଗ ଭଲ ଦେଇଛି ତ।
ଓ ହୋ।
ଟିକେ କାଁଳିଆ ପାଗ ଆଛି କରିଛି ସେନା ଆଡୋନେ ଗରମରେ ତ ଏତେ ଗରମ ହୁଏଯାଏ ମୁଁ କୁଆଡେ କଥା ହେବ ବୋଲି ସେଥିପାଇଁ ଆଜି ଟିକେ ଲଗେଇ ଦେଇେଇଛି ଆଉ।
ହ ହଁ ତମର ଭଲ ଯାହା ହଉ କାଉଁଳିଆ ପାଖ ଦଉଛି ଆଉ। ଆମର ତ କୁହନି ଏତେ ଖରା ମାନେ ସକାଳୁ ମାନେ ଛଅଟା ବେଳଠୁ ଖରା ଆସିକି ସୂର୍ଯ୍ୟ ଆସିକି ପୁରା ଏତେ ମାନେ କର ଦଉଛନ୍ତି ଯେ ପା ଗରମ ଲାଗୁଛି।
ଓହୋ।
ହୁଁ।
ପାଣି ପାଗ କୁଆଡେ କଣ କୁଆଡେ ଖରା ହଉଛି କୁଆଡେ ଟିକେ ପାଗ କାଉଁଳିଆ କରୁଛି।
ହଁ ପା।
ହଁ ମାନେ ପାଣି ଅଛି ନା ସବୁ କୂଅ ପୋଖରୀରେ ସବୁ ପାଣି ଅଛି ନା ନା ସବୁ ଶୁଖିଗଲାଣି।
ଆମର ତ କୂଅ ପୋଖରୀ ନାହିଁ ନଈ ଅଛି ହଁ ନଈରେ ପାଣି ଅଛି ଯାହା ହଉ ନଈରେ ପାଣି ଅଛି କନି ଆମର ତ ଘରେ ଟି ୱଲ୍ କରିଦେଇଛନ୍ତି ଆଉ।
ଓହୋ ନା ମୁଁ କହିଲି ନଈରେ ମାଛ ଫର୍ସ ଧରିବା ପାଇଁ ଯାଆନ୍ତି ନା ସବୁ ଘରୁ ନା
ଆମର ନଈକୁ ଯାଆନ୍ତିନି ଆମର କଣ କହିଲ ଆମର ଗଣ୍ଡା ଅଛି। ତ ନଈକୁ ବହୁତ କମ କେତେବେଳେ କେମିତି ଛୁଆ ଇଏ କରନ୍ତି ବଟ ଆମର କଣ କହିଲ ଯେତେବେଳେ ବର୍ଷା ଜୋର ହେଇଯାଏ ନା। ତ ସେତେବେଳେ ଆମର ଗଣ୍ଡା ଅଛି ତା ଗଣ୍ଡାରେ ଆମର ବହେ ପାଣି ଆସେ ତ ସେତେବେଳେ ଟାଇମରେ ଆମର ଗ ତାରୁ ବହୁତ ମାଛ ଧରାଯାଏ। ନଈରୁ ବହୁତ କମ୍ ମାଛ ଧରନ୍ତି କିନ୍ତୁ ଗଣ୍ଡାଟା ଆମର ବର୍ଷା ହେଲା ମାନେ ଗଣ୍ଡାରେ ପାଣି ଆସିବ। ଆଉ ଗଣ୍ଡାରେ ପାଣି ଆସିଲା ମାନେ ମାଛ ଆସନ୍ତି। ଆଉ ବହୁତ ବହୁତ ମାଛ ଧରନ୍ତି ସମସ୍ତେ ଗାଁ ସାରା ଲୋକ ପୁରା ମାଛ ସମସ୍ତେ ଧରନ୍ତି। ତମର ସେଇଟା ଗଣ୍ଡାରୁ ଅଛି। ସେ ଆଉ ଆଉ ତମର କଣ ତମର ଆଁ।
ତମର ଏଇ ଯୋଉ ପଞ୍ଚୁକ ଯୋଉ ହୁଏ ଯୋଉ ପଞ୍ଚୁକ ପାଞ୍ଚ ଦିନ ହୁଏ ନା କି? ଉ ଲାଷ୍ଟ ଦିନ ଯେଉ ଡଙ୍ଗା ଭସିବା ପାଇଁ କେଉଁଠି କି ଫରି ଯାଅ ନଈକି ଯାଅ ନା କଉ
ନାଇଁ ଆମର କଣ କହିଲ ଆମର ନଈକୁ ହିଁ ଯାଉ। ଆମର ଆଗରୁ ଯେତେବେଳେ ମୁଁ ଛୋଟ ଥିଲି ସେତେବେଳେ ପୁରା ତ ଭୋର ଉଠିକି କଣ କରନ୍ତି ନା ଆମେ ପୁରା ଯାଉ, ତ ଜାଣିଥିବ ଯୋଉ କାର୍ତ୍ତିକ ମାସ ଯୋଉ ଥଣ୍ଡା ସେ ଥଣ୍ଡାରେ ଆମେ ଯାଇକି ନଈରେ ଗାଧଉ ଗାଧୋଇକି ସାରିଲା ପରେ ଡଙ୍ଗା ନେଇଥିବୁ ଆଉ ଡଙ୍ଗା ଆମେ ଭାଷୌ ୟୁ। କିନ୍ତୁ ଏବେ କଣ କରୁଛୁ କହିଲ ଏବେ ଆମେ ଏଠି ଗାଧୋଇ ଘରେ ଗାଧେଇ ପଡୁଛୁ ଗାଧୋଇାଧେଇକି ଯାଉଛ ଆଉ ଡଙ୍ଗା ଖସେଇକି ଆସୁଛୁ ଆଉ ଆମେ ନଈରେ ବସାଅ ତମେ କୋଉଠି ଡା ଭସାଅ।
ଆମର ତ ଏଠି ନଈ ଫଇର ସୁବିଧା ନାହିଁ ଆମର ପୋଖରୀ ଅଛି।
ଆଚ୍ଛା ପୋଖରୀ ହଁ ମୁଁ ଶୁଣିଥିଲି ତମର ପୋଖରୀ
ଆ ପୋଖରୀ ଅଛି ହଁ ଅଛି ଯୋଉମାନେ ଟିକେ ମାନେ ଗାଡ଼ି ନେଇକି ଯାଇପାରିବାର ସୁବିଧା ସେମାନେ ପଳାନ୍ତି ନଈକୁ। ସେମାନେ ନଈରେ ଗାଧୋଇକି ସେଇଠି ଠାକୁର ଥିବେ ତାଙ୍କୁ ଦର୍ଶନ କରି ଦର୍ଶନ କରି ମନ୍ଦିରରେ ଦେଖୁନ ସବୁ ଆଜିକାଲି କରିଦେଲାଣି ଖିଚୁଡି। ଡାଲମା ପଞ୍ଚଗୋଲ ଯୋଉ ହୁଯାଏ ଲାଷ୍ଟ ଦିନ। ସେ ଡଙ୍ଗା ଭସେଇକି ଲାଷ୍ଟ କୁ ସେଟୁ ଖିଚଡ଼ି ଡାଲିମାାରିକି ଖାଇକି ଆସିବ ଆଉ। ଏଇ ନଲେ ସବୁଆଡେ ହେଇଗଲାଣି। ତମେ ଯୁଆଡ଼େ ଯେଉଁଠି ବି ଦେଖ ଏଇନା ସେଇଆ। ଠାିବା ଜାଗା ମାନେ ସେ କାଇଁ ଖିଚୁଟି ଡାଲମାେ କରିକି ଦେବେ ଛୁଆ ପିଲା ସମସ୍ତେ ଆଉ।
ହଁ ଆମର ବି ସେଇଆ ଆମର ବି ସେଇ ଆମର କଣ କହିଲ ଆମର ବି ଯୋଉ ଆମେ ଯ ଯିବୁ ଡଙ୍ଗା ଭସେଇ ଦେଇକି ଯିବୁ ମନ୍ଦିର। ମନ୍ଦିରରେ ପୂଜା କରୁଥିବୁ ସେଠୀ ଆମର ଖିଚିର ଡାଲମା ଦାଉଥିବେ। ଆମେ ଖାଇକି ଖାଇ ତ ପାରିବୁନି କାହିଁକି ନା ଆମର ମନ୍ଦିର ଟା ଟିକେ ଦୂର ହେଇଯାଉଛି। ତ ଆମେ କଣ କରୁ କହିଲା ଆମେ ମନ୍ଦିରରୁ ସେଟା ସବୁ ଧରିକି ପଳେଇ ଆସୁ। ଆସିକି ଘରିକି ଆସିକି ଖାଉ ଆଉ ସେଟା ତ ମାଡି ଟୋରି ସମସ୍ତଙ୍କୁ ଦେବେ ଆଉ।
ହଁ।
ଆଉ ଆଉ ତମର କଣ କେମିତିଆ ମାନେ ତମେ ଡଙ୍ଗା କଣ କିଣିକିିନଅ ନା ଡଙ୍ଗା ବନୁ ଘରେ। ବନେକି ନେଇକି ଯାଅ।
ଆମ ବାଡିରେ କଦଳୀ ଗଛ ଅଛି ନା ବହୁତ ସାରା କଦଳୀ ଗଛ।
ଓହୋ ତାହେଲେ କଦଳୀ ଗଛ ଯୋଉ କଦଳୀ ପଟୁରେ ଯୋଉ ଇଏ ତ ସେଇଥିରେ ବ ନା ତ।
ସେଇଟାରେ ଆମ ମା ତାଙ୍କର ଗୋଟେ କଦଳୀ ଗଛ ପୁରା କାଟିକି ତାକୁ ସବୁ ହାଣିକି ପୁରା ତାକୁ ପୁରା ରଥ ଭଳିଆ ତିଆରି କରିବେ।
ହଁ।
ତା ପାଇଁ ହେଉଛି ଖାଡ଼ି ବି ଆଣିଥିବେ ଦଶ ବାର ଖଣ୍ଡ ଖାଡ଼ି। ହଁ। ଯଦି କୋଉଠୁ ଛାଡି ଛୁଡା ଯିବ ତାକୁ କେମିତି ସେି ବାନ୍ଧିକି ପୁରା ସେଟ୍ କରିଦିଅନ୍ତି ସେ ପୁରା ବଡ଼ ର ଥ ଭଳିଆ ହେଇଯାଏ ତାକୁ ତାପରେ କଣ କୁହନି ସେଥିରେ ସେ ଡଙ୍ଗାରେ ଦିଆହୁଏ ପାନ ଆଉ ହେଉଛି ହଁ ଆଉ କଣ ଦିଏ ପଇସା ଆଉ ଫୁଲ କଦଳୀ ହଁ ଗୁଆ ସେଇ ପାନ ଭିତରେ ଗୁଆ ମାନେ ମୋ ରଖା ହେଇଥିବ ନହେଲେ କିଏ କିଏ ପାନ ଆଉ ଇଏ ଅଲଗା ଅଲଗା ରଖିଥିବେ। ତାପରେ ତମେ ଦୀପ ନେଇଥିବ କି ଧୂପ ନା ଆମେ କଣ ଘର କୁହନି କାଳେ ମାନେ ବୁଡିଯିବ ବୋଲି ଡଙ୍ଗା ସେ କଣ କରନ୍ତି କୁହନି ଏ ଯୋଉ କୁଣ୍ଡା ନୁହଁ କୁଣ୍ଡା ଗୋଟେ ସଢେଇ ରେ ଗୋଟେ କୁଣ୍ଡା ନେଇ ଆସିଥିବେ ମାନେ ଅଧ ସଢେଇ ଢ ନେଇ ଆସି ସେଥିରେ ଟିକେ କୀଟନ ଢାଲି ଦେଇଥିବେ ଦୀପ ତ ଯାହା ଜଳିବ ଜଳିବ କିନ୍ତୁ ସେଇଟା ଉପରେ ଥୋଇକି ଲଗେଇଦେଲେ ସେ ପୁରା ଜୋର ରେ ଜଳୁଥିବ।
ଆଚ୍ଛା।
ତି ନ ଲିଭିବ, ଟିକେ ଡଙ୍ଗା ଟା ବେଶୀ ବାଟ ପଳେଇବ।
ଓହୋ। ତ ଏମିତି ହେଲେ ଆ ବଢିଆ କିନ୍ତୁ ବଢିଆ ମଜା ଲାଗୁଥିବ। ଘରେ ବନେଇକି ଡଙ୍ଗା ନେଇକି ଭସେଇବ, ଆଉ ବହୁତ ମଜା ଲାଗୁଥିବ।
ତାପରେ ଆମେ ଯଦି ଯେତେବେଳେ ଡଙ୍ଗା ଭସେଇକି ଆସୁ ଆମ ଆମର ସେଠି ଅଛନ୍ତି ଚାରି ପାଞ୍ଚେ ଠାକୁର ଅଛନ୍ତି। ଶିବା ସେଠି ହିଁଆଖଣ୍ଡଳ ମଣି ତା ପରେ ହେଟି ତାରିଣି। ଏମତି ଠାକୁର ସବୁଆଡେ ବୁଲି ବୁଲି ସବୁ ଠାକୁର ବୁଲିକି ତାପରେ ଘରୁ ଆସିକି ଲାଷ୍ଟ ମୁରଜ ତ ସେଦିନ ପଡେ। ତାପରେ ମୁରୁଜ ପକେଇ ତାପରେ ଯୋଉ ଖିଚିଡି ଡାଲ୍ମା, ଆମର ଏଠି ପୁରୀ ବି ଦିଆ ହୁଏ ଗୋଟ୍ ଗୋଟେ ଜାଗାରେ ମାନେ ଦୋକାନ ଘର ଠାକୁର ଅଛନ୍ତି ମେଁ ସେଇଠି ତାରିଣୀ ଠାକୁର ବୋଲି ଅଛନ୍ତି। ସେଇଠି ଦିଆ ହୁଏ ପୁରୀ ଆଉ ଡ଼ାଲ୍ମା।
ଓହୋ।
ସେଠି ଆମେ ତ ଆଉ ଖାଇକି ଆଉ ଆସିମୁଁନୁ, ତାକୁ ନେଇକି ପଳେଇ ଆସୁ। ଆସିକି ଘରେ ଖାଉ। ତାପରେ ସେଦିନ ତ ଅରୁଆ ବି ଖାଆହୁଏ। ପଞ୍ଚୁକ ପାଞ୍ଚ ଦିନ ମାନେ, ତମେ ଅରୁଆ ଖାଇବ। ଆଉ ଉଷୁନା ଖାଇବାନି।
ହଁ ହଁ ସେଦିନ ତ ଅରୁଆ ଖାଇବ।
ହୁଁ।
ଆଉ ତମର ପଞ୍ଚୁକରେ ମୁର୍ଜ ପକୁଅତ ଯଉଁରା ଚଉଁରାରେ ପାଞ୍ଚ ଦିନ୍।
ହଁ ହଁ। ମୁର୍ଜ ପକାହବ।
ଆମର ବି ମୁର୍ଜ ପକାଉ। ମୁର୍ଜଟା ଭାରି ବଢ଼ିଆ ଲାଗେ ପକେବା ପାଇଁ ନୁହଁ, ସେ ପାଞ୍ଚ ଦିନ୍। ସକାଳୁ ଉଠିକି ସକ୍ ସକାଳୁ ପକେଇବ ମୁର୍ଜ। ଆଉ ବହୁତ୍ ପ୍ରକାରର ମୁର୍ଜ ବନେଇକି ରଖିଥିବ। ସେଟା ଗୋଟେ ଗୋଟେ ମଜା ନୁହଁ?
ହଁ କେମ୍ତି କାଳୀପୂଜା ଟିକେ ଦର୍ଗାପୂଜା କାଳୀପୂଜା ଦୁର୍ଗାପୂଜା ହେଲେ ଦୋକାନ୍ ରେ ବିକ୍ରି ହବ ସେଇ ଟାଇମ୍ ରୁ ଆରମ୍ଭ ହବ ବିକ୍ରି ହବା। ଆଗେ କୋଉ କୋଉ କଲର୍ କିଣିକି ନବୁ। ଯୋ କୋଉଟା ନେଇନୁ ଫେରେ ସେଇଟା ମନେ କରିକି ନବୁ।
ଓହୁଁ।
ଆଉ ବେଶୀ ନବୁ ଜଗନ୍ନାଥ ତିଆରି କରିବୁ ନାଁ, ବେଶୀ ଜଗନ୍ନାଥ ପାଇଁ କଲର୍ ନବୁ। ଜଗନ୍ନାଥ ବଳଭଦ୍ର ସୁ ସୁଭଦ୍ରା ଆଗ୍- ଆମର ପ୍ରତ୍ୟେକ୍ ଦିନ ସେଇ ଠାକୁର ଉଁ ବୋଉ ପକାଏ ନହେଲେ ଆମ ଘରେ ଆଉ ଅଛନ୍ତି ସେମାନେ ବି ପକାନ୍ତି, କିନ୍ତୁ ଠାକୁରଙ୍କ ପାଇଁ ବେଶୀ କଲର୍ ଆଗେ
ଆସିବ। ଆଉ ତା ସହିତ ମା ବୃନ୍ଦାବତୀ ବି ସବୁଦିନ୍ ଲେଖାଯିବ।
ହଁ। ସିଏ ବି ଲେଖାଯିବ।
ହଁ, ଆମର ତ ବହୁତ୍ ଆମର କଣ କହିଲ ଆମର ଅଧିକ କରୁ ଆମେ ମାନେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ତ ସିଏ ତ ଆମ ରହିବେ ତିନି ଠାକୁର ତା ସହିତ ଆମେ ବେଳେବେଳେ କରୁ ମୟୂର ଯୋଉ ମୟୂରର ଯୋଉ ସୁ ଚିତ୍ରଟା ସେଟା କରାଯାଏ ନହେଲେ ଆମର କରନ୍ତି କଣ କହିଲ, ଯୋଉ ତୁଳସୀ ଗ ଛ। ହଁ। ସେ ସବୁ କରାଯାଏ। ଏସବୁ
ହୁଁ। ପଞ୍ଚୁକ ଆସିଲା ମାନେ ପୁରା ସିଆଡ଼େ ଶୀ ତ ହଉଥିବ। ଲୋକମାନେ କେମ୍ତି ଗାଧେଇକି ଆଗେ ସକାଳୁ ଦେଖୁନ, ମୁଁ ଗୋଟିଏ ମାସ ପୁରା କରନ୍ତି ମାନେ ଯୋଉମାନେ ଟିକେ ଠାକୁରଙ୍କର ଅଧିକ ଭକ୍ତ, ସେମାନେ ପୁରା ଯଁ ପୁରୀ ରେ ଯାଇଁକି ମାସେ ରହିବେ। ହବିଷ ହଁ ହବିଷ କରିବେ। ସେମାନେ ପୁରା ମାସେ ପୁରା କେତେ କଷ୍ଟରେ ପଡି ଉଠିକି ରହିଥିବେ, ମାନେ କାଳେ ତାଙ୍କୁ ଜାଗା ମିଳିବ ନ ମିଳିବ ତଥାପି ଏତେ ସୁବିଧା ହେଇଗଲାଣି, ତଥାପି ବହୁତ୍ ଲୋକ ଯାଇଁ ରହୁଛନ୍ତି।
ହଁ ପରା। ଆମର ବି ଏଇଠି ଗୋଟେ କଣ କହିଲ, ଆମର ଗୋଟେ ଏଇଠି ମନ୍ଦିର ଅଛି ଜଗନ୍ନାଥଙ୍କ ମନ୍ଦିର୍ ର, ସେ ପୁରୀ ଷ୍ଟାଇଲ୍ ର ହେଇଛି ସେ ମନ୍ଦିରଟା ସେଠିକି ବି ବହୁତ୍ ମୁଁ ଦେଖିଚି ହବିଷ କରିବା ପାଇଁ ବହୁତ୍ ଆଡୁ ଆସନ୍ତି, ସ୍ତ୍ରୀ ଲୋକମାନେ। ରୁହନ୍ତି ସେଠି। ରୁହନ୍ତି କରନ୍ତି। ଆଉ ଦେଖିଛି ମତେ ଲାଗେ ମାନେ ଭଲ ଯାହା ହେଉ ସେମାନେ କରୁଚନ୍ତି।
ହୁଁ ହୁଁ ହଁ। ତମେ ପୁରୀ କେବେ ଯାଇଛ?
ପୁରୀ ହଁ, ପୁରୀ ତ ଏଇଥର ଆମେ ଯାଇଥିଲୁ, ଏଇ ବର୍ଷ।
ଅଁ ପୁରୀରେ ଅଭଢ଼ା ବସିକି ଖାଇଛା ନା ସେଠି?
ଆମେ ତ ଅଭଢ଼ା ବସିକି ଖାଇନଥିଲୁ ଆମେ ଖାଇକି ଯାଇଥିଲୁ, ଆମେ କଣ କଲୁ କହିଲ, ଟିକେ ଆଣିକି ଖାଲି ଆମେ ଭୋଗ ପାଇବା କଥା ଯେମିତି, ଠାକୁରଙ୍କୁ ଭୋଗ ବୋଲି ପାଇଦେଇଥିଲୁ। ଆମେ ଆଉ ବସିକି ଖାଇନୁ କିନ୍ତୁ। କିନ୍ତୁ ହଁ ସେଟା ମୋ ମୋର ଭଉଣୀ ଆଉ ମୋ ଭାଉଜ ସେମାନେ ଖାଇଥିଲେ। ଆଉ ସେଇଟା ବହୁତ କିନ୍ତୁ ସେଇଟା ବାସ୍ନାଟା ବହୁତ ସୁନ୍ଦର।
ହଁ ତମେ ସେଇ ଯୋଉଠି ରୋଷେଇ ହ ଥିବ ନା, ତମେ ସେ ଭିତରକୁ ପଳେଇବ ସେଇଟ ବହୁତ ଲୋକ ବସିକି ଖାଉଥିବେ। ତାପରେ ତମେ ଅଲ୍ପ୍ ଖାଇଲେ ବି ତମ ପେଟ ପୁରି ଯିବ କହିବ। କହିବା ଆଉ ଖାଇପାରିମିନି। ଖାଇବା ମାନେ ଅଭଡା ତମେ ସିନା କହିବା ଭ ଭାତ ଡାଲି ହେଇଛି। କିନ୍ତୁ ବହୁତ ଭଲ ଲାଗେ, ତାଙ୍କର ଗୋଟେ ବାସ୍ନା ଅଛି।
ହଁ ପରା। ସେ ବାସ୍ନା ଟା ବହୁତ ସୁନ୍ଦର ଲାଗେ। ଆଉ ତମେ ତମେ ଏଇଥର ପୁରୀ ଯାଇଥିଲ?
ଆମେ ଯାଇଥିଲୁ ଏଥର ପୁରୀ। ଯାଇଥିଲୁ କଣ କୁହନି ଆମର ସେ ସବୁ ପିକ୍ନିକ୍ ଯିବାର ଥିଲା ତ, ସମସ୍ତେ ପଳେଇଥିନୁ।
ଓହୋ।
ଭଲ ଆମର କିନ୍ତୁ ଦର୍ଶନ ହେଲା ଏମିତି ଇଏରେ, ଫେବୃଆରୀ ମାସ ଶୀତ ଯାହାହେଲେ ଫେବୃୟାରୀ ମାସ ଟିକେ ଟିକେ ଶୀତ ଥିଲା ନା।
ହଁ ହଁ।
ସିଏ କଣ କୁହନି, ବହୁତ ଲୋକ ଯା ଆମେ ଏ ଖରା ଦିନକ ବେଶୀ ଲୋକ ଯାଇପାରିବେ କି? ଯୋଉ ଖରା ଗରମ କୁ ଯାଇକି ଆସିଗଲା ବଳକୁ ହଇରାଣ। ବେଶି ଲୋକ ଟିକେ ଶୀତ ଦିନରେ ଯାଆନ୍ତି। ଆମେ ଯାଉଥିଲେ ବହୁତ ଜାମ ରେ, ମାନେ ବହୁତ ଭିଡ ଥିଲା।
ଆଚ୍ଛା।
ଭିଡ ଭିତରେ ଠାକୁରଙ୍କ ବହୁତ କ ମାନେ କଷ୍ଟରେ ଯେମିତି କୁହନ୍ତିନି ନା ଠାକୁରଙ୍କୁ ଦେଖିନ? ଛୁଆ। କୁ ନେଇକି ଗଲେ ଠାକୁର କଣ ତମେ ଆଉ ଏତେ ବୁଲିବ ନା ଇଏ କରିପାରିବ। ତଥାପି ଠାକୁରଙ୍କୁ ଦେଖିଛୁ।
ଆଚ୍ଛା।
ଭଲ ଲାଗିଲା କିନ୍ତୁ ଠାକୁରଙ୍କୁ ଦେଖିଥିଲେ ତମ ଆଖିରେ ଲୁହ ଖସି ଆସିବ ଏକାଥରେ।
ହଁ ପରା, ସେଇଟା ଗୋଟେ ଅଲଗା ପ୍ରକାରର ଭାବନା। ସେ ଯେଉଁ ଫିଲିଂସ୍ଟା। ହୁଁ।
ହଉ ତାଲେ ମୁଁ ରଖୁଛି, ଆମ ପରେ କଥା ହେବା କେତେବେଳେ।
ହଉ ତାଲେ ହଉ।